ହ୍ୟାଲୋ, ହଁ ଭାଇ କୁହ। କୋଉଠି ତୁମ ଘର?
କରୁଛୁ କି।
ଆଁ,
ଆମ ଘର
ହାଲୋ। ଓ ହୋ, ହଁ, ହଁ।
ଆମ ଘର ଆନ୍ଧପୁରୁ। ତୋମ ଘର? ହଁ
ଓହୋ, ମୁଁ ରାଇରଙ୍ଗପୁର ର ମୟୂରଭଞ୍ଜ।
ଓହୋ।
ରାଇରଙ୍ଗପୁର ର ମୁଁ।
ଖାଇସାଇଲେଣି ନା ଆପଣ?
ଖାଇସାରଲଣି?
ହଁ ଭାଇ ଖାଇସାଇଲି।
ହଁ। ଓ, ହଁ।
ଆପଣ ଖାଇସାଇଲେଣି ନା?
ହଁ, ହଁ ଖାଇସାରିଲିଣି।
କଣ ଖାଇଲେ?
ଆଜି ଆଜି ନୂଆ ଜଏନ୍ କରିଛ?
କଣ କହିଲେ?
ମୁଁ କହିଲି ଆଜି ନୂଆ ଜଏନ୍ କଲ କି?
ହଁ ମୁଁ କାଲିଠୁ କଲିିଣି।
ହଁ, ହଁ, ଆଚ୍ଛା, ଆଚ୍ଛା। ମୋର ତାମାନେ ତିରିଶଟା ହେଇଯାଇଥିଲା ତ ମୋର ଆଉ ତାମାନେେ ଏଇ ଯୋଉ କଲ୍ ଅପସନ୍ ଆସୁନି।
ଓହୋ।
ଆଉ ମୋତେ ଆଉ କିଛି ଅଲଗା ଟାସ୍କ ବି ଆସିନି ଏଇ ଯୋଉ ୟା ପରେ ପରେ ଫୋନ୍ ଏ ଫ୍ରେଣ୍ଡ ପରେ ପରେ ଆଉ ଗୋଟେ ଯୋଉ ଆସିନି ଟ୍ରାନ୍ସକ୍ରିପ୍ସନ୍ ଅପସନ୍ ଟା।
ହଁ ଭାଇ।
ସେଇଟା ମୋର ଆସିନି ଏବେ ସୁଦ୍ଧା।
ତାହେଲେ ମୁଁ ଯେତେବେଳେ ଫାଙ୍କା ହେବି ତମକୁ କହିବି କେତେବେଳେ ତମ କଲ୍ ଆଜି ନେଇଯିବ ମୋର ପାଞ୍ଚଟା।
ହଁ ହଁ କଲ୍ କରିବ ଆଉ।
ହଉ।
ହଁ।
ଆଉ ଖାଇଲ କଣ?
ଆଜି ବିରିୟାନୀ ହେଇଥିଲା ମାନେ ବାହାରୁ ଖାଇବା ହେଲା।
ଅହ।
ତୁମର?
ଆମର ଚିକେନ ହେଇଥିଲା ଆଜି ଘରେ।
ହଁ ହଁ କଣ ପ଼ଢୁଚ?
ପଢିଚି ଡିପ୍ଲମା ପଢ଼ୁଥିଲି।
ହଁ।
। ତିନି ବର୍ଷ କରିୁଥିଲି, ସରିଗଲା ଏବେ ରିସେଣ୍ଟ୍ ମେ ମାସ, ସରିଗଲା।
ଅହ।
ଏବେ ଘରେ ଅଛି।
ଅହ ଟେନ୍ଥେ ପରେ ନା ପ୍ଲସ୍‌ ଟୁ ଡିପ୍ଲମା?
ନା ନା ଟେନ୍ଥେ କରିଥିଲି ତାପରେ ପ୍ଲସ୍ ଟୁ କରିଥିଲି ପ୍ଲସ୍ ଟୁ ପରେ କରିଥିଲି।
ଅହ କୋଉ କଲେଜ୍?
ହଁ, କେଉଁଝର ଓ ଏସ୍ ଏମ ଇ ଓଡିଶା ସ୍କୁଲ ମ୍ୟାନ ଇଞ୍ଜିନିୟରିଂ, କେଉଁଝର।
ଆଚ୍ଛା ହ, କ୍ୟାମ୍ପସ୍ ତ ଆସୁଥିବ ଭଲ ଭଲ ହଁ।
ହଁ କ୍ୟାମ୍ପସ ତ ବହୁତ ସ୍ପେଶାଲ ତ ଇଲେକ୍ଟ୍ରିକାଲ, ମେକାନିକାଲ ପିଲାମାନଙ୍କର
ଅହ ତମର ମାଇନିଂ ନା।
ନା ନା ଇଲେକ୍ଟ୍ରିକାଲ।
ଅ ହ ହେଲେ କ୍ୟାମ୍ପସ୍ ସିଲେକ୍ସନ୍ ତ ହେଇଯିବା କଥା ଏବେ ସୁଦ୍ଧା।
ଅ କ୍ୟାମ୍ପସ ତ ହେଇଯାଇଛି।
କୋଉଠି?
ହଁ, ଟାଟା ପାୱାର ରେ ହେଇଯାଛି, ବାଲେଶ୍ଵର।
ଆଚ୍ଛା ହଁ ହଁ ଭଲ ଆଉ।
ଜୈନିଙ୍ଗ୍ ଲେଟର ପଳେଇ ଆସିଛି ତିନି ଅଗଷ୍ଟ ରେ ଅଛି।
ଅହ ଏ ପ୍ୟାକେଜ୍ କେମିତି କଣ ଲଗେଇଛି ଏଠି ନା କେମିତିଆ?
ପ୍ୟାକେଜ ସେ ଅଫର ଲେଟର ତ ଦେଇଛି ତେଇଶି ହଜାର ସେ ଭିତରେ ରହିବା ଖାଇବା, ମାନେ ଫାଷ୍ଟ ଯେଉଁ ଟ୍ରେନିଂ ପିରିୟଡ଼ ୱାନ୍ ଇୟର୍ ଅଛି
ହଁ ହଁ ହଁ।
ତ ସେଇଟାରେ ସେ ଟିକେ କମ୍ ଦବ ଆଉ ସେ ରହିବା, ଖାଇବା ସେ ନିଜେ ହାତରୁ ଦେଇତେ ପଡିବ ଆଉ
ଆଚ୍ଛା।
ମାନେ ସେ ଯୋଉ ଯେତିି ସାଲେରୀ ଦବ ସେଇ ଭିତରେ। ସେଇଠୁ ପିଇକେ କଟିବ ଆଉ ତାପରେ ପ୍ୟାକେଜ ଟା ବି ଲାଗି ଯିବ ରହିବା ଖାଇବା ବି ସିଏ କ ମାନେ କମ୍ପାନୀ ତାର ଇଏ କରିବ।
ହଁ ହଁ ହଁ।
କିନ୍ତୁ ବର୍ଷ ଏଇନା ଟ୍ରେନିଂ ଟା ଟିକେ କଷ୍ଟ ସହିତେ ପଡିବ ଆଉ।
ହଁ ହଁ ମୁଁ ଅଛି ଏଠି ଝାରସୁ ଗୁଡ଼ା ରେ ରୁମ୍ ଟାରେ ଅଛି ଆଉ। ଏସ୍-ମେସେ ରେ।
ଆ କଣ ଚାକିରି କରିଚନ୍ତି ନା?
ହଁ ହଁ ଡିପ୍ଲମା ପରେ ଏବେ ଡିଷ୍ଟାନ୍ସରେ ବିଟେକ୍ କରୁଚି।
ଆଉ, ବିଟେକ୍ ମୁଁ କରିିକି ବଜେଇ ଦେଇ ଯାଇଛି କିନ୍ତୁ ରୟ୍ଯାଙ୍କ ହୁଁ, ବହୁତ ଅଧିକ
ନାଇଁ, ଅଧିକ ଥିଲେ ବି ଦେଖ ତମେ ଏବେ ଜଏନ୍ କରିବ ନା ଏଇ ଯୋଉ ଅଗଷ୍ଟରେ ତ ତମେ ଡିଷ୍ଟାନ୍ସ ଯାହିଁ କଲେ ଭଲ। ରେଗୁଲାର ତ ତମେ, ଏବେ କରିପାରିବନି। କାହିଁକି ନା ସେପଟେ ସେପଟେ ସେପଟେ ଜବ୍ ବି ଦେଖିବାର ଅଛି। ହଁ, ସେପଟେ ଜବ୍ ବି ଦେଖିବାର ଅଛି। ତେଣୁ ଡିଷ୍ଟାନ୍ସ ରେ କରିଦିଅ। ତାପରେ କରିସାରିଲା ପରେ କୁଆଡ଼େ ଅଲଗା କୁଆଡ଼େ ଦେଖିବ। କି ସେଇଠିଁ ପ୍ରମୋସନ୍ ପାଇଁ ଆପ୍ଲାଏ କରିବ, ଯାହା ବିି ହେବ ଆଉ।
ହୁଁ, ତିନି ବର୍ଷ ହେଲେ ଯାହେଲେ ପୁଣି କରତେ ପଡିବ।
ହଁ, ହଁ।
ତମେ, କେବେ ପାସ୍ ଆଉଟ୍ ହେଇଥିଲା?
ମୋର, ଦୁଇହଜାର ସତର ରୁ ହେଲାଣି। ମୁଇଁ ଗମେଣ୍ଟ ପଲିଟେକ୍ନିକ୍ ସମ୍ବଲପୁରରୁ ପାସ୍ ଆଉଟ୍ ହୋଇଥିଲି।
ଅ ହଁ।
ହଁ।
ତାପରେ ସେ ପରେ ପରେ ସେଠି ଚାକିରି କରିଦେଇଛି କଣ।
ତା ନାଇଁ ନାଇଁ ତାପରେ ପରେ ପୁଣି କ୍ୟାମ୍ପସ୍ ଆମ ବେଳକୁ ଆସୁଥିଲା ଯେ ଆ ସେ ଭଲ ଭଲ କ୍ୟାମ୍ପସ୍ ଆ ଏଇ ଗୁଜୁରାଟ ହଁ ଗୁଜୁରାଟ ଟା ତାପରେ ସେପଟେ ସବୁ ସେ ଆନ୍ଧ୍ର ତାମିଲନାଡୁ ବାର ତେର ହଜାର ର ସବୁ ଏଇ ଭଳିଆ କ୍ୟାମ୍ପସ ଆସୁଥିଲା। ଆ ସେଗୁଡା ରେ ମୁଁ ଗଲିନି କଣ୍ଟ୍ରା କ୍ଟର ଅଣ୍ଡର ହିଁ ସୁପରଭାଇଜର ଥିଲି। ରାଉରକେଲାରେ ରହିଗଲି ସାଢ଼େ ତିନି ଚାରି ବର୍ଷ ପାଖାପାଖି। କୋକୋଭେନ ରେ ଥିଲି ସୁପରଭାଇଜର୍। ତାପରେ ହିରାକୁଦରେ ଆଦିତ୍ୟ ବିର୍ଲା ରେ ସେଠି ବ୍ରଏଲର ସଟ୍ଡାଉନରେ ଥିଲି ସେଠି ଦୁଇ ବର୍ଷ। ତାପରେ ଏଇଥର ଇଣ୍ଟରଭ୍ୟୁ ଦେଇଚି ରୁମଟା ରେ ଅକ୍ଟୋବର ଛଅରେ ଜଏନ୍ କରିଚି।
ଆଉ ପ୍ୟାକେଜ ଫ୍ୟାକେଜ କେତେ ଦଉଛନ୍ତି?
ପ୍ୟାକେଜ୍ ଏବେ ପାଞ୍ଚ ତିରିଶ ଲଗେଇଛି।
ତାହେଲେ ତ ବହୁତ ଭଲ ଅଛି।
ଇନ ହ୍ୟାଣ୍ଡ ଇନ ହ୍ୟାଣ୍ଡ ଆସୁଚି ଛତିଶ ହଜାର। ଛଅଶହ ଏଇଭଳିଆ କିଛି ଆସୁଛି ଆଉ।
ଆଉ ତମେ ତ ବହୁତ ଆଡେ ବୁଲି ଆସିଚ।
ହଁ। ମୋର ମେକାନିକାଲ୍ ବ୍ରାଞ୍ଚ ଥିଲା ଆଉ।
ଆସିଲ।
ମେକାନିକାଲ।
ସେ ତ ମେକାନିକାଲ ପିଲା କିନ୍ତୁ ଏଥର ଯୋଉ ଆମର।
ହଁ।
ମେକାନିକାଲ୍ ଇଲେଟ୍ରିକାଲ୍ ସବୁ କ୍ୟାମ୍ପସ।
ଆଚ୍ଛା। ଟାଟା ପାୱାର ରେ ମେକାନିକାଲ ବାଲା ବି ଅଛନ୍ତି କି?
ନା ନା ଟାଟା ପାୱାର ରେ ଖାଲି ଇଲେକ୍ଟ୍ରିକାଲ। ।
ହଁ ହଁ। ହୁଁ। ଏପଟେ ଝାରସୁଗୁଡ଼ା ସାଇଟେ ରେ ଟିପିଡବ୍ଲୁଓଡିଏଲ୍। ସେପଟେ ଆମ ରାଇରଙ୍ଗପୁର ସାଇଟ ରେ ବି ସେଇ ଟିିପିଏନ୍ଓଡିଏଲ ସବୁ।
ହୁଁ ଆରେ ମୟୂରଭଞ୍ଜ, ଭଦ୍ରକ ବାଲେଶ୍ଵର, କେଉଁଝର ଆଉ ଯାଜପୁର ହେଲା ଡିପିଏନ୍ଓଡିଏଲ୍।
ହଁ ହଁ।
। ତାପରେ ଏସୋଓଡିଏଲ୍ ଟା ହେଲା ସେପଟ ଯୋଉ କଳାହାଣ୍ଡି, ମାଲକାନଗିରି କନ୍ଧମାଳ ସେପଟ ଲାଇନ। ତାପରେ ସେଣ୍ଟ୍ରାଲ ଟା ହେଲା ଭୁବନେଶ୍ୱର, କଟକ ମଝି ମଝି ଟା।
ହୁଁ ହୁଁ।
ଆଉ ଡବ୍ଲୁ ଟା ମୁଁ ଜାଣିନି କାଇଁ ସେଟା କୋଉଟା।
ଡବ୍ଲୁଟା ଏପଟ ସାଇଟ୍ ଟା ଏଇ ଯଉ ଝାରସୁଗୁଡ଼ା ସମ୍ବଲପୁର। ସୁନ୍ଦରଗଡ଼ ବଲାଙ୍ଗୀର ଏପଟ ସାଇଟ୍। ଡବ୍ଲୁ ପଷ୍ଟମା ରିନଜିମ ରାଇଟ ମୁଁ ଏପଟେ ରହିଗଲିଣି ବହୁତ ବର୍ଷ ହେଲାଣି ନା ଦିଇ ହଜାର ଚଉଦ। ଆଃ ମୋର ପ୍ଲସ୍ ଟୁ ସରିଲା ତାପରେ ପରେ ଡିପ୍ଲୋମା ଜଏନ୍ କରିଥିଲି। ତାପରେ ଏଇପଟ ଏରିଆରେ ହିଁ ବୁଲୁଛି ସେଇ ସୁନ୍ଦରଗଡ଼ ମୟୂରଭଞ୍ଜ। ଏଇ ଅଛି ସୁନ୍ଦରଗଡ଼ ଝାରସୁଗୁଡ଼ା ସମ୍ବଲପୁର ଏଇ ଏରିଆରେ ହିଁ ବୁଲୁଛି।
ଭଲ ଆପଣଙ୍କର ଭଲ ଜାଗା ଲାଗିଲେଣି।
ହଁ। ହଁ ବାହାରକୁ ଯିବା ପାଇଁ ଇଚ୍ଛା ହେଲାନି ତ ଆଉ ରହିଗଲେ ଏପଟେ ସବୁ।
କମ୍ପାନୀ ବି ଆସଛି ବାହାରୁ ଯାଇକି ଖଟିକି ହେଲା।
ଆଁ ତେଣୁ ଏତେ କମ ଦରମାରେ କାହିଁ ଯିବୁ ସେଇଥିପାଇଁ ରାଉରକେଲାରେ ରହିଗଲି।
ଆଉ ଗମେଣ୍ଟ ପାଇଁ ଗମେଣ୍ଟ ପାଇଁ ଆପ୍ଲାଏ କରିବ ନା ସେ ରହିଯିବେ।
ଗମେଣ୍ଟ ତାଙ୍କ ଉଁ ଗମେଣ୍ଟ ପାଇଁ ଥରେ ଥରେ ଇଚ୍ଛା ହୁଏ ଯେ କିନ୍ତୁ ଆଃ ଗମେଣ୍ଟ ରେ ତା ମାନେ ମାନେ ଯୋଉ ସାଲାରୀ ହାଇଟା ଜବ ସିକର କିନ୍ତୁ ସାଲାରୀ ହାଇକ୍ ଟା ସଠି ସ୍ଲୋ। ଯଦି ହଁ ଗମେଣ୍ଟ ପୋଷ୍ଟ ମୋ ବାପା ଥିଲେ ଏ ଯେଉଁ ଆମେ ମୋ ବା ପା ଥିଲେ ଏଗ୍ରିକଲଚର ଡିପାର୍ଟମେଣ୍ଟରେ ଆମେ ରହୁଥିଲୁ ସେଇଠି ଭଦ୍ରକରେ ଧାମନଗରରେ। ବାପା ସେଇଠୁ ରିଟାୟାର୍ଡ଼ ତ ଯଦି ଗମେଣ୍ଟ ପୋଷ୍ଟ ଗୁଡ଼ା ତା ମାନେ ଉ ପୁରୀ ଯେଉଁଗୁଡ଼ାରେ ଥିବ ଏଇ ଯେଉଁ ଯେଇ ଫେଇ ଯଦି ହେଇଗଲା।
ହଁ।
ଗମେଣ୍ଟ ପୋଷ୍ଟ ଆମ ପାଇଁ ସେଇଗୁଡ଼ା ଭଲ।
ହଁ ହଁ।
ହ ନହେଲେ ଟିଚର ଫିଚର ଏଗୁଡାରେ ତ ଉପରେ ପଇସା କିଛି
ହୁଁ ମାନ ସେଇ ଯେତିିକ ସାଲେରୀ ବେ
ସେ ସେ ସେତିକି ଆଜିିକାଲି ତ ବେସିକ ଟା ଦେଇ ଦଉଛି ଯାହା ଟିକେ ବଢେଇକି। ଡିଏ ବୋଧେ ସିକ୍ସଟି ପରସେଣ୍ଟ କରିଦେଇଛି ଆଉ ଯାହା ହାଉସରେଣ୍ଡ ହେଲା ବାସ ସରିଲା। ତାପରେ ପେନ୍ସନ୍ ଫେନ୍ସନ୍ କିଛି ନାହିଁ ତେଣୁ ପ୍ରାଇଭେଟ୍ ଯାହା ଗମେଣ୍ଟ ଖାଲି ଜୋବ୍ ସିକ୍ୟୋର ଏତିକି ଉଁ
ଏଇ ତହସିଲଦାର ମାନେ ଯୋଉ ଇଏ ଫିଏ ସେଇଟା ଟିକେ ଅପରିସାରେ ଅଛି ଆଉ।
ବାସ ଯେଉଁଗୁଡ଼ା ଉପରି ପଇସା ଅଛି ଆର ଆଇ ହେଲା ତ ଅମିନ୍ ହେଲା। କିମ୍ବା ଏଇ ଯେଉଁ ଜେଇ ଫେଇ ଯେଉଁଗୁଡ଼ା ହେଇଗଲା ଏଇ ଆଙ୍କର ଭରା ପଇସା।
ବାସ୍ ବାସ୍।
ହାଁ ନହେଲେ ଏ ଯୋଉ ଟିଚର ଫିଚର ଏଗୁଡା ନାକୁ ମାତ୍ର ଖାଲି ଗମେଣ୍ଟ ଟିଚର। ଆମ ଏଇ ଯଉ ପ୍ଲାଟ ଗୁଡା ଜୁନିୟର ଇଞ୍ଜିନିୟର ଗୁଡାକ ଆହୁରି ଅଧିକ କମଉ ଥିବେ।
ହଁ ଭାଇ।
ହଁ।
କିନ୍ତୁ ପରମାନେଟ ବାଲା ଜବ ଯୋଉଥିପାଇଁ ଆଜିକାଲି ତ ଗମେଣ୍ଟ ଜବ କୁ ବେଶି କରୁଚନ୍ତି।
ହଁ। ସେ ନହେଲେ ବି ଆଉ କଣ କରିବ ନହେଲେ ଏଇଠି ମୋ ସାଙ୍ଗଟା ଗୋଟେ ଯୋଉ ଅଛି ସେଇ ସେ ସେଇଠି ଥିଲା ଭଦ୍ରକରେ। ଟାଟା ପାୱାରରେ ଏ ଯେଉଁ ଗ୍ରୀଡ଼୍ ମ୍ୟାନେଜର ନୁହଁ। ସେ ଗ୍ରୀଡ଼୍ ମ୍ୟାନେଜର ଥିଲା ଗୋଟେ ଗ୍ରୀଡ଼୍ ଇନଚାର୍ଜ ଥିଲା ବନନ୍ଦରେ ଭଦ୍ରକରେ ତ ସିଏ ସେଇଠୁ ଛାଡ଼ିକି ଏବେ ଆସିକି ଜଏନ୍ କରି ଏଇଠି ଆଦିତ୍ୟ ହଁ ତ ସିଏ ଏବେ ଏଇଠି ଆସିକି ଆଦିତ୍ୟ ବିର୍ଲାରେ ଜଏନ କରିଛି ଲପଙ୍ଗାରେ।
ମୋ ଭାଇ ବି ଜଣେ ଥିଲେ ଭଦ୍ରକରେ। ସେ ଏବେ ବି ସୋଡା ଏବେବି ସେଇ ଝାରସୁଗୁଡା ଆଦିତ୍ୟ ବିର୍ଲାରେ ଅଛନ୍ତି।
ଆଚ୍ଛା। ସେଠି ବୋଧେ ଏବେ ନଅ ଲକ୍ଷ କେତେ ପ୍ୟାକେଜରେ ଜଏନ୍ କରିଛି।
ହୁଁ ଭାଇ ବିି ସେଇଭଳିଆ।
ହଁ ତେଣୁ ପ୍ରାଇଭେଟରେ ଏଇଟା ଭଲ ଯେ ତାମାନେ ଯୋଉ ଏବେ ଗୋଟେ ଜାଗାରୁ ତମେ ଆଉ ଗୋଟେ ସୁଇଚ୍ କଲ ମାନେ ଆରାମ ସେ ତିରିଶ ପଇଁତିରିଶ ପରସେଣ୍ଟ ବଢିଯିବ। କିନ୍ତୁ ଗମେଣ୍ଟରେ ସେତିକି ନାହିଁ ନା ସେ ପ୍ରେସ୍ କଲେ ଧୀରେ ଧୀରେ ଘଷୁରୁଥୁବ।
ସେଟା ଫଇଦା କିନ୍ତୁ ଆଜି କାଲି କିଏ ଦେଖୁଚି ଆଜି କାଲି ପ୍ରାଇଭେଟ ଜବ୍ କୁ ଯଦି ହେଲେ ଗମେଣ୍ଟ୍ ଜବ୍ ବେଶୀ।
ହଁ ହଁ ପ୍ରାଇଭେଟରେ ବି ତାମାନେ ସେଇଭଳିଆ ଏତେ ଆ କାମ ପ୍ରେସର ନାହିଁ ଯଦି ଯିଏ ହେଣ୍ଡେଲ କରି ଜାଣିଲା। ଆଉ ଯିଏ ଅଧିକା ଟେନ୍ ସନ୍ ନବ ଯଦି ମାନେ ମୋ ବୋପା ପ୍ଲାଣ୍ଟ ଭାବିକି ଯଦି ଟେନ୍ସନ୍ ମୁଣ୍ଡେଇବି ସେ ସେମିତିରେ ପାଗେଳା ହେଇଯିବ।
ବାସ୍ ବାସ୍।
ଆଉ ତେଣୁ ଯେତିକି ପଇସା ସେତିକି କାମ ବାସ୍। ପ୍ଲାଣ୍ଟ ଟେନସନ ପ୍ଲାଣ୍ଟରେ ଛାଡ଼ିକି ଆସିବ ଘରୁ ଆସିଲା ବେଳୁକୁ ବିନ୍ଧାସ ହେଇକି ଆସି
ହଉ ଭାଇ ରଖୁଚି ପରେ କଥା କେବେ?
ହଉ ହଉ ହଉ ହଉ ହଉ।
ଆଉ ଗୋଟେ ଭାଇ କଲ ନେଇଯିବ ମୋର କେବେ?
କାଟୁଚି କାଟୁ।